ହଁ। ହ୍ୟାଲୋ।
ହ୍ୟାଲୋ।
ହୁଁ।
ହଁ ଆଜ୍ଞା ନମସ୍କାର ନମସ୍କାର ଆଜ୍ଞା। ଭଲ ଅଛି ଆଜ୍ଞା ଭଲ ଅଛି। ଆପଣ କେମିତି ଅଛନ୍ତି?
ଆଛା।
ଆଉ କଣ କରୁଛନ୍ତି? ଆଜ୍ଞା ଯୋ ଯ ଏଇ ସମୟରେ ଟିକେ ସମୟ ହେଲା ଉଠିଚେ ଏବଂ ବସିଥିଲି ଆଜ୍ଞା।
ମୁଁ ମୁଁ ବି ଛାତ ଉପରେ ବସିଛି। ପଡିଆ ଆକୁ ଯାଇଥିଲେ।
ଆଛା ଆଛା।
ପଡିଆକୁ ଯାଇକି ସକାଳ ର ଏକ୍ସରସାଇଜ ସରିଲା ବ୍ୟାୟାମ ସରିଲା ତାପରେ ପଳେଇ ଆସିଲି ଏବେ ପହଞ୍ଚିଲି ଆଉ।
ଆଚ୍ଛା ଆଚ୍ଛା ଠିକ ଠିକ ଅଛି ଠିକ ଅଛି ବହୁତ ଭଲ କାମ କରୁଛନ୍ତି ଆଜି ସକାଳୁ ଯାଇକି କେଉଁ କେଉଁ ପ୍ରକାର ବ୍ୟାୟାମ କରାଇଲେ ଆପଣ?
ସେତିକି ତ କରିଛି ଆଉ। ଆଉ ଏବେ କିଛି କରିନି ବ୍ରସ୍ ଦାନ୍ତ ଘଷିଲେ ଦାନ୍ତ ଘଷି ସାରିଲା ପରେ
ଆଛା ବ୍ରଶ ବ୍ରଶ କଲେଣି କି ନା ସାର୍?
ହଁ କରିସାରିଲି ମୁଁ ସକାଳୁ ଏକା ଉଠିଲି ଉଠିକି ଆ ଶୌଚ ହେଇଲି ଶୌଚ ହେଲା ପରେ ନିଜ ନିତ୍ୟ କାମ ସରିଲା ପରେ ଯାଇକି ଦାନ୍ତ ଘଷିଦେଲି ତାପରେ ଗଲୁ ପଡିଆ ଯାଇକି ନିଜର କାମ ସରେଇ ଦେଇକି ପର ଦୌଡା ଦୌଡି କରିକି ପଳେଇ ଆସିଲି ଏବେ ଆଉ।
ଆଛା। ଆଜି ତାହେଲେ କଣ ହେଲା ମ ଆପଣଙ୍କର ଆଜି କଣ ଅଛି ଆପଣଙ୍କର? ଦିନ ର୍ଚଚ୍ଚା।
ନାଇଁ ସେମିତି କିଛି ତ ଖାସ୍ ନାଇଁ। ହଁ ଦେଖିବା ଦେ ନେ ନିତି ଦିନିଆ କାମ କରିବା। ଉଠିବା ସକାଳୁ ଯେମିତି ଯାହା କରିବା କଥା ତ ଚାଲିଛି ଆଉ ବର୍ତ୍ତମାନ କଣ ହେଲେ ଟିକେ ଖିଆପିଆ କରିକି ଦେଖିବା ପଢା ପଢି ଟିକେ ଆରମ୍ଭ କରିବା ପୁଣି ଆଉ ଥରେ।
କଣ ତାହେଲେ ବହୁତ ଭଲ ଭଲ କାର୍ଯ୍ୟ କରୁଛନ୍ତି।
ଆଉ ଆପଣ କଣ କଲେଣି ନା କଣ ନାଇଁ କି ଯେମିତି ଏକା ଶୋଇକିରି ଉଠିଛନ୍ତି ସେମିତି ଅବସ୍
ନା ନା ନା ନା ସୋଇକି ଜଷ୍ଟ୍ ହଁ ବାହାରକୁ ଯାଇଥିଲି ସୂର୍ଯ୍ୟ ଙ୍କୁ ଦେଖିଲି ଅନ୍ୟ ମୁହଁ ଧୁଆ ଧୋଇ କରିକି ଆସିକି ବସିଛି। ପଢା ପଢି ଆରମ୍ଭ କରିବି ବୋଲି ଏ ମୁ ବାହାରୁ ଛି।
ହଁ ଠିକ୍।
ଆଜି ଆପଣ କେତେବେଳେ ଆସିଲେ? ଆପଣ ଯୋଉ ଯାଇଥିଲେ ବ୍ୟାୟାମ ଯୋଗ କରିବାକୁ କେତେବେଳେ ଆସିଲେ?
ସାତଟା ଦଶରୁ ସାତଟା ପନ୍ଦର ଭିତରେ ପହଞ୍ଚିଲି।
ଆଚ୍ଛା ଯାଇଥିଲେ କେତେବେଳେ?
ଗଲାବେଳେ ପାଞ୍ଚେଟା ପନ୍ଦର କୋଡିଏ ସେତିକି ଟାଇମ୍ ଭିତେରେ କଣ କ
ହୁଁ ଆଛା ଆଛା କେତେବେଳେ ଉଠୁଛନ୍ତି ତାହେଲେ ଆପଣ?
ପାଞ୍ଚଟା ସମାନେ ପାଞ୍ଚେଟା ବେଳେ ଆ ଉଠିବାକୁ ପଡୁଛି ଆଉ।
ଆଛା ଆଛା ତାହେଲେ ବହୁତ ଭଲ କାମ କରୁଛନ୍ତି ଆପଣ ଆପଣଙ୍କ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ କିଛି କରୁଛନ୍ତି ଯାହା ଫଳରେ ଆପଣଙ୍କୁ ବହୁତ କିଛି ଉନ୍ନତି ମିଳିବ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି।
ହଁ ସେଇଟା ତ ଆଉ ସେଥିପାଇଁ ବୋଲି ତ ଯିବାକୁ ପଡୁଛି ସବୁଦିନ।
ହଁ ସୋ ମୁଁ ବି କିଛି କରିବି ଭାବୁଛି। କିନ୍ତୁ ମୋର ଆ ମୋର ହଁ ଆଜ୍ଞା ଯାଉଥିଲି ଏବେ କିନ୍ତୁ କିଛି ଦେହ ଖରାପ ଯୋଗୁଁ ଆଉ ମୁଁ ଯାଇପାରୁ ନାହିଁ।
ଆଚ୍ଛା।
ଏବେ ଏଇ କିଛି ସମୟ ପରେ ମୁଁ ଆର ମାନେ ଗତ ସୋମବାରଠୁ ମୁଁ ଆରମ୍ଭ କରିବି ପୁଣି ଥରେ।
କେବେ ଆରମ୍ଭ କରିବେ କହୁଛନ୍ତି?
ଆ ଯୋ ଆଗକୁ ଆସୁଥିବା ସୋମବାର ସେହି ଦିନଠୁ ମୁଁ ଆରମ୍ଭ କରି
ଆଚ୍ଛା।
ଯା ଫଳରେ ନାଁ ନାଁ ଦମ୍ଭ ଅଛି। ଉଁ ହୁଁ ଦାନ୍ତ ଘଷିଲି ଏବେ ଯାଇକି। ଏବେ ଗଲେ ଦାନ୍ତ ଘଷିକି ପାଣି ପିଇବି। କିଛି ଖାଇବି ଏବଂ ପଢ଼ା ପଢ଼ି ଆରମ୍ଭ କରିବି।
ଠିକ୍ ଠିକ୍ ପାଠ ତ ପଢିବାକୁ ପଡିବ ଆଉ ଯାହା ହେଲେ ବି କିଛି କରିବା ପାଇଁ।
କିଛି କରିବାକୁ ହେଲେ କିଛି ଅ କରିବାକୁ ପଡିବ।
ଉଁ କିଛି ପାଇବାକୁ ହେଲେ କିଛି କରିବାକୁ ପଡିବ ଆପଣ ଭୁଲ୍ ଭାଲ୍ କହି ଦେଉଛନ୍ତି ଆଉ।
ଆଜ୍ଞା ଆଜ୍ଞା ଆପଣ ଟିକେ ବୁଝିପାରିଲେ ବହୁତ୍ ଭଲ ଲାଗିଲା।
ହଁ ଠିକ୍ ଅଛି ହଉ ସେମିତି ହୁଏ ଆଉ।
ଏଇ ଜୀବନଟା ସେଇଭଳି ଆଜ୍ଞା।
ହଁ। ଆଉ ଆଜି କେମିତି ଥଣ୍ଡା, ଥଣ୍ଡା ଲାଗିଲା ନା ଗରମ ଗରମ ଲାଗିଲା ରାତି?
ନାଇଁ ରାତିଟା ଟିକେ ବହୁତ୍ ଥଣ୍ଡା ଲାଗିଲା ମୋ ଆମ ପବନ ଚାଳିତ ଯନ୍ତ୍ରକୁ ବି ଇଏ ଲଗେଇଥିଲେ ଯାହା ଫଳରେ ବହୁତ ଥଣ୍ଡା ଲାଗିଲା, ଯାହା ଫଳରେ ମୁଁ ଥିବା ଚାଦରଟିକୁ ଘୋଡେଇ ହୋଇକି ଶୋଇଥିଲି।
ଆଚ୍ଛା ଆପଣ ଏକଲା ଶୋଉଛନ୍ତି, ଏମିତିରେ ଆହୁରି ଜୋରରେ ଥଣ୍ଡା ଲାଗୁଥିବ।
ହଁ। ହଁ ଥଣ୍ଡା ନାହିଁ ଜଷ୍ଟ ମୁଁ ଗୋଟେ ଘୋଡେଇ ହେଇକି, ଶୋଇଥିବାରୁ ଚାଦର ଟି ଏତେ କିଛି ଥଣ୍ଡା ଲାଗିଲାନି
ହଁ।
ନର୍ମାଲ ଠିକ୍ ଠାକ୍ ଭଳି ଲାଗିଲା।
ଆଚ୍ଛା। ମୁଁ ବି ପଙ୍ଖା ଲଗେଇକି ଶୋଇ ପଡିଥିଲି। ଆ ରାତି ରାତିରେ ଥଣ୍ଡା ଲାଗିବାରୁ ମୁହଁକୁ, ଘୋଡେଇ ହେଇକି ଶୋଇ ପଡିଲି
ଆଚ୍ଛା, ଆଚ୍ଛା, ଆଚ୍ଛା, ଆଚ୍ଛା ଘୋଡାଘୋଡ଼ି ହେଇକି ଶୋଇଲେ ଠିକ୍ ନହଲେ ଏ ଯୋ ଯୋଉ ମଶା ଆସନ୍ତି ଆମକୁ ଏହି କ୍ଷତି କରାନ୍ତି।
ମଶା ଚୋବେଇଲେ ଜ୍ୱର ହେବାର ସମ୍ଭାବନା
ଆଜ୍ଞା ଆଜିିକାଲି ତ ବ ଅ ଋତୁ ବି ପରିବର୍ତ୍ତନ ହେଇ ଆସିଲାଣି।
ହଁ ପରା।
କେତେବେଳେ କେଉଁ ରୋଗ ହେଇଯିବ ଋତୁ ଅନୁଯାୟୀ ଅ ମାନେ ଋତୁର ଅ ଆଗପଛ ନିମନ୍ତେ କେତେବେଳେ କଣ ହେଇଯିବ କିଛି ଜାଣି ହବନି।
ହାଁ।
କାହାକୁ ଦେଖିକି ଆମକୁ ନିଜକୁ ସଜାଗ ହେବାକୁ ପଡିବ।
ସତ କଥା। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ମୋ ଭଉଣୀ ଶୋଇଛି ମାମା ଉଠିକି ଇ ଆ ଯାଇଥିଲେ ବାହାରକୁ ଚଲାଚଲି କରିକି ଆସିଲେ ଏବଂ ହଁ ଘରୁ କିଛି ଫୁଲ ଫୁଲ ଫୁଲ ତୋଳା ତୋଳି କରିକି ପୂଜା ପାଇଁ ପ୍ରସ୍ତୁତ ହେଲେ ପୂଜା କରିବା ପାଇଁ ଏବଂ ଏବେ ହଁ ସବୁ ଘର କାମ କରୁଛନ୍ତି ଯେପରିକି ଝାଡୁ କରିବା। ହଁ ପୋଛା ପୋଛି କରିବା ସେଇଭଳି ତ କରୁଛନ୍ତି।
ଆଛା ରୋଷେଇ ରୋଷେଇ କିଏ କରୁଛନ୍ତି?
ରୋଷେଇ କେତେବେଳେ ମା କରୁଛନ୍ତି କିମ୍ବା ଭଉଣୀ କରୁଛନ୍ତି।
ଆଚ୍ଛା ଆପଣ କିଛି କରୁନାହାନ୍ତି?
ହଁ ମୁଁ କିଛି କରିନି ମୋର କିଛି କ ମୁଁ ଆସିନି ଏବେ
ଛ ଘରେ ଯହାଲ ବି ତ ସାହାଯ୍ୟ କରିବା କଥା ନା?
ଘରେ ତାହେଲେ ସାଜ ଖରା କଥା ବୁଝୁଛି। ଯେ କେତେବେଳେ କେମତି ଏଇମଠି ଯଏ ଝାଡୁ କରିଦିଏ
ହଁ।
ଆଉ କେତେବେଳେ କେମିତି କଣ ଦରକାର ହେବେ କରିଇଦିଅ
କରିବାକୁ ତ ପଡିବ ଆଉ ଏବେ ଆମେ ସିନା ଘରେ ରହୁଛେ ବୋଲି ଯେତେବେଳେ ବାହାରେ ରହିବ ସେତେବେଳେ ତ ଆମକୁ ନିଜକୁ କରିବାକୁ ପଡିବ ସବୁ।
ସବୁ କିଛି ନିଜେ କରିବାକୁ ପଡିବ ନିଜେ ଶିଖିବାକୁ ପଡିବ ଯାହା ଫଳରେ ନିଜର ବି ଉନ୍ନତି ହବ। ଆମେ କୌଣସି ସ୍ଥାନରେ ନିଜେ ରହିଗଲେ
ହଁ।
ଆମେ ନିଜ ପାଇଁ ସବୁ କିଛି କରିପାରିବା। ଆଉ ଅନ୍ୟ ଉପରେ ଆଶା କରିକି ରହି କିଛି ହବ ନହବ ତାର ଅ ସତର୍କତା ଆମେ ଦେଇପାରିବ ନାହିଁ।
ଠିକ୍ କହିଲେ ଠିକ୍ କହିଲେ ଆପଣ ଠିକ୍। ଆପଣଙ୍କର କଥା ଟା ବରାବରି ଠିକ୍।
ଆଜ୍ଞା ହୁଁ ମୋ ମୁଁ ଗତକାଲି ଡ୍ରେସ୍ ଗୁଡିକ ଧୋଇଥିଲି।
ହୁଁ ହୁଁ।
ଆଉ ବର୍ଷା ନିମନ୍ତେ ମୁଁ ଆଉ ସେଇଟାକୁ ସେଇ ବସ୍ତ୍ର ଗୁଡିକୁ ଆଉ ମୁଁ ଭଲସେ ଶୁଖେଇ ପାରିନଥିଲି। ଯାହା ଫଳରେ ତାହା ଓଦା ଓଦା ହେଇକି ବହୁତ ଅ ଅ କଣ କହିବି ଆପଣଙ୍କୁ ବହୁତ ଗନ୍ଧ କରୁଥିଲା? ଯାହା ଫଳରେ ଭଲ ଲାଗୁନଥିଲା। ମୋର କକ୍ଷ ଗୁଡିକ।
ହୁଁ ହୁଁ କେମିତି କଲେ ତାହେଲେ?
ସେଥିପାଇଁ ଏବେ ସୂର୍ଯ୍ୟଙ୍କ କିରଣ ଟିକେ ପଡିବାର, ମୁଁ ମୋର ବସ୍ତ୍ର ଗୁଡିକୁ ପୋଛା ପୋଛି କରି ଖରାରେ ଶୁଖେଇବାକୁ ଆସିଚି ଯାହା ଫଳରେ ଖରା ର ସୂର୍ଯ୍ୟଙ୍କୁ କିରଣର ରଶ୍ମି ବାଜିଲେ ଡ୍ରେସ୍ ଗୁଡ଼ିକ ତୁ ପାଣି ଶୁଖିଯିବ ଯାହା ଫଳରେ ସେଇ ଦୁର୍ଗନ୍ଧ ଗୁଡିକ ଚାଲିଯିବ।
ହଁ ସେଇଟା ସତ କଥା ଆଉ।
ଆଚ୍ଛା
ବର୍ଷା ଦିନ ନା ଆଦ୍ରତା ଟିକେ ଅଧିକ ରହୁଛି, ସେଥିପାଇଁ ବୋଲି ପାଗ ପାଗ ସେ ସେଇଥି ପାଇଁ ବୋଧେ ଟିକେ ଯାହେଲେ ବି ଆମର ଶୁଖୁଆ ଗୁଡାକ ଠିକ ସେ ଶୁଖି ପାରୁନାହିଁ। ଖରା ଦିନେରେ କଣ ହଉଛି, ଆଦ୍ରତା ଟିକେ ଅ ଅଧିକ ନଥିବାରୁ ସେ ଜଲ୍ଦି ଶୁଖି ଯାଉଛି।
କାରଣ ଆମ ପରିବେଶ ସେ ଟାଇମ ରେ ପୁରା ଉତ୍ତପ୍ତ ହେଇକି ଥାଉ ଛି ନା।
ଆଚ୍ଛା ହଁ। ଠିକ୍ କଥା କହିଲେ ହଁ।
ବର୍ଷା ଦିନରେ ଚାରିଆଡେ ଆମର ଆର୍ଦ୍ରତା ପୁରା ଅଧିକ ରହିଯାଉଛି ନା, ସେଥିପାଇଁ ବୋଲି ପୋଷାକ ଗୁଡା ଠିକ ସେ ପାରୁନାଇଁ।
ଆଚ୍ଛା, ଆପଣ ଏଇ ଜିନିଷ ସବୁ କେଉଠୁ ବେଶୀ ଜାଣିଲେ?
ଆମେ ପାଠ ପଢିଥିଲୁ।
ଆଚ୍ଛା ଆଚ୍ଛା ଆର୍ଦ୍ରତା ଏଇ ସପ୍ତମ ଷଷ୍ଠ ଶ୍ରେଣୀ ବହିରେ ଥିଲା।
ହଁ ହଁ ଠିକ କହିଲେ ଠିକ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଠିକ ଅଛି ଆଜ୍ଞା ଆପଣ ତାହେଲେ ବହୁତ କିଛି ମନେ ରଖିଛନ୍ତି ଆଉ। ଆପଣଙ୍କର ସ୍ମରଣ ଶକ୍ତି ବହୁତ ଭଲ।
ହଁ ଏମିତି ଏମିତି କିଛି ଆଉ।
ଆଚ୍ଛା।
କିଛି ପଢିଛେ ବୋଲି ତ କିଛି ମନେ ରଖିବାକୁ ପଡିବ ନା।
ଆଜ୍ଞା ଯାହା ଫଳରେ, ପରବର୍ତ୍ତୀ ସମୟରେ ନିଜକୁ କିଛି
ନିଜକୁ କିଛି ହଁ ଆମର ନିତି ଦିନିଆରେ ଆମର ସାହାଯ୍ୟ ହବ ଠିକ କାମ ହବ ଆଉ।
ଆଛା ଆଛା ହଉ ଧନ୍ୟବାଦ, ଆପଣଙ୍କ ସହିତ କଥା ହେଇକି ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ହଉ। ଆଜ୍ଞା ମୁଁ ହଉ ରଖିଲି ନମସ୍କାର ଆଜ୍ଞା।
ନମସ୍କାର ନମସ୍କାର।